ହାଲୋ। ଶୁଭ ସକାଳ ଶୁଭ ସକାଳ ଭାଇ। କଣ ଚାଲିଚି ସକାଳୁ?
କଁ କରିବା ଏଇଠି ଅଛୁ ଆଉ ଯାଉଚୁ ଡିୟୁଟିତ ଯିବୁ ଆଉ ଖାଇ ପିଇକି ବାହାରିବୁ ଆଉ।
ଆଉ ନିତ୍ୟକର୍ମ
ନିତ୍ୟ କାମ ସରିଗଲାଣି ମ ଆଉ କଁ କରିବା ରୋଷେଇ ଏଇଠି ଚାଲିଚି ଆଉ।
ହୁଁ।
ଆଉ କଁ କରିବା ରୋଷେଇ ବାସ ଟିକେ କଲେ ତ ଖାଇ ପିଇକି ଯିବା ଆଉ। ହଁ ଆଉ ପୁଅ ପିଲା ଜୀବନ ତ ଏୟା ଆଉ।
ଆଁ।
ପୁଅ ପିଲା ଜୀବନ ହୋଉଚି ଏୟା ଆସ ଖଟ ରୋଷ୍ ଷେଇ ବି କର ଖାଅ ଯାଅ କାମ କର।
ଆଉ ଗାଁରେ ସିରି ନିଜ କାମ ଘର ଲୋକୋ ସବୁ କରିଦିଅନ୍ତି ପେଁ, ସା ସଫା କରିଦୋଉଥେବେ ଆଉ ନା। ହେଇଠି କି ଗଲାଠୁ ନିଜେ ସବୁ କରିବାକୁ ପଡୁଥିବ ଆଉ।
ସବୁ ଏଇଠି ନିଜେ କରିବାକୁ ପଡୁଚି ଆଉ ଆଉ କଣ କରିବା। ସବୁ କରିବାକୁ ପଡିବ ନିଜେ ଆଉ ହେଟି କଁ ଆଜି ହେଇଚି ରୋଷେଇ ଭାତ ଟିକେ ଡାଲମା ଟିକେ କାଙ୍କଣ ଆଳୁ ଭଜା।
ଆ ଏଇଢି ଆଉ।
ସବୁଦିନ ତ ଆମର ସକାଳୁ ପ୍ରାୟେ ଟାଇମ ଡାଲମା ହୋଉଚି ଆଉ ଖାଲି ବାର ଅନୁସାରେ ଏଠି କାଲି ସକାଳୁ ଟିକେ ପଖାଳ ଦହି ପଖାଳକୁ ମାଛ ଭଜା ଏ ବୁଧୁବାରକୁ ଟିକେ ଶୁକ୍ରବାର କି ରବିବାର ବେଳେ ବେଳେ ଟିକେ ହେଲେ ସକାଳୁ ଆଇଁଶ ଟିକେ ହୋଉଚି। ନହେଲେ ପ୍ରାୟ ଟାଇମ୍ ଭାତ ଡାଲି ଆଉ ଭାତ ଡାଲି ଯାହେଲେ ଭଜା ଫଜା ଟିକେ ଆଇ ଟମ୍ ହବ ଆଉ।
ଏକୁଟିଆ ଅଛନା କିଏ ପିଲା ଅଛନ୍ତି।
ନାଇଁ ପିଲା ରହୁଛନ୍ତି ଦିଜଣ ନା।
ଦି ଜଣ
ହଁ।
ସେମାନେ ସବୁ ଖାଇବା ପିଇବା ସବୁ ଆଉ ସବୁ ସେ ସବୁ କଣ ତମ ଗାଁ ବଡ ପିଲା ନା କୋଉୁ ନା ବାହାର ପିଲା? ଓ।
ଗାଁ ପିଲା ନାଇଁମ।
ସେଇଟା କଣ ସବୁ ହେଲଫର ନା ମିସ୍ତ୍ରୀ
ଜଣେ ଟିକେ ମିସ୍ତ୍ରୀ ଆଉ ଗୋଟେ ହେଲ୍ପର ରହୁଛି ଆଉ ନୂଆ ନୂଆ ଗୋଟେ କାମ ଟିକେ ଶିଖଉଛି ତ ପିଲାଟେ ଆଉ।
ଓ ହୋ।
ହଁ ଚାଲିଛି ଆଉ କଣ କରିବା?
ଆଉ ଗା ହାଲ୍ ଚାଲ୍ ଆମେ ଅଛୁ ଗାଁରେ ତ ଗାଁରେ ଅଛୁ ଯାଇନୁ କୁଆଡେ ଆଉ।
ଆଉ କାମ ଦାମ କିଛି ନାହିଁ?
ନା ଆଉ କାମ ଦାମ ହେଁତି- ଯାଇଥିଲି ଗୋଟେ ପଳେଇ ଆଇଲି ଆଉ ଯାଉନି ଅଛି ଗାଁରେ ଆଉ। ହ
ଓ ହୋ କୋଉଥିରେ ଯାଇଥିଲ କୋଉଥି କି?
ଯାଇଥିଲି ଭୁବନେଶ୍ଵର।
ଭୁବନେଶ୍ଵର ଯାଇଥିଲ। କଣ କୋଉଠି କୋଉ ଠାକୁ ମରିବାକୁ ଅଁ-!
ଏଇ ଗୋଟେ ମ୍ୟାନେଜମେଣ୍ଟ ଭଳିଆ ଥିଲି ଗୋଟେ ଇଏରେ ଆଉ ବଡ ଦୋକାନ ଗୋଟେ।
ଓ ଦୋକାନ ମ୍ୟାନେଜ ମ କାମ କରୁଥିଲ ଆଉ। ଆଉ ଆସିଲ ଭାରି କପାଇ ଭଲ ଲାଗିଲାନି।
ନାଁ ଭଲ ଲାଗିଲାନି ଏଇଟି ପଲେଇ ଆଇଲି, କାମ ବେଶୀ ନାହିଁ ସେଠି କଣ ବସି ତୁ ଖାଲି କୋଉଠି
ଉ ଭଲ ତ ଆଜିକାଲି ତ ପିଲା ଖୋଜୁଛନ୍ତି କିମିତି ବସିଥାଇ କି ପଇସା ପାଇବେ, ତ ମୁଁ ବସିଥାଇକି ପୁଣି ପଇସା ନଥିଲା, ତମେ କହୁଚ କାମ କରିବ?
ନାଁ କାମ ହଉ କୋଉଠି ସେଠି ଶିଖିଲେ ହବ ଖାଲି କେତେ ଘରେ ବସିବ। ବସିବାକୁ କଣ ଏକୁଟିଆ ଭଲ ଲାଗିବ କି? ଦରମା ହ ତିରିଶ ଚାଳିଶ ହଜାର ମିଳିଥାନ୍ତା ବସିକି, ହଁ ସେଇଗୋଟେ ପ୍ରକାର ଚଳିବ! ଦଶ ବାର ହଜାରେ ବସିବୁ ଖାଲି ଦଶ ବାର ହଜାର କଣ କରିବ? ହଁ
କାମ ଦାମ ଟେ ଶିଖିବା ପାଇଁ ଆସିଲ ଭାରି, ଆଉ କୋଉ କାମ କଣ କରିବ ବୋଲି ଭାବୁଚ?
ଏଇ ଦେଖିବାକୁ କମ୍ପାନୀ ଫମ୍ପାନୀ ଦେଖିକି ଗୋଟେ ରହିବା ଆଉ, କମ୍ପାନୀ ହେରିକ ଆଉ।
ଓହୋ ସିଏ ଗୋଟେ ହଉଥିଲା ଗୋଟେ ଯୋଉ ପେଟ୍ରୋଲ ଅଏଲର, ଗୋଟେ କଣ ଫ୍ୟାକ୍ଟ୍ରି ତମ ଇ ଗଲାବେଳକୁ ସେପଟେ ଗୋଟେ ହେଇ ବୁଝା ବୁଝି କଲନି ସେଇଠି ରହିଥାନ୍ତ।
ହଁ ସେଇଠି ଯା ବୁଝିଯିବା।
ସେଇଠି ରହିବ?
ହୁଁ ଗୁଟେ ଷାଠିଫିକେଟ୍ ଆଣିଲୁ ସେଇ ଏଠି ସବୁ ମାସକୁ ତ କମ୍ପାନୀ ତ ସବୁ ପିଏଫ ସେଟିଂ ସବୁ ଆଉ।
ଦେଲେ ଅଠର କୋଡିଏ ହଜାର ମିଳିବ ବୋଧେ!
ହୁଁ।
ପି ଏଫ୍ କଟିିବ ତ?
ପି ପି ହଁ ପି ଏଫ୍ କଟି ଦଶ ବାର ହଜାର ବାର ହଜାର ଆସିବ ଆଉ।
ବାର ହ ଆଁ ହଁ ଡିଉଟି ସେଠି କେମିତି କଣ? ହ ଅଧିକ ସମୟ ଡ୍ୟୁଟି କରାହେବ ନା ହେଇ ଏକା ଡ୍ୟୁଟି?
ନାଇଁ ମୁଁ ଡିଉଟି ଥିବ ମତେ ଲାଗୁଛି ଯୋଡେ ସିପ୍ଟି ଡିଉଟି ଥିବ ଆଉ ରାତି ଡିଉଟି ଦିନ ଡିଉଟି ଏମିଟି ଥିବ ମତେ ଲାଗୁଛି ଆଉ! କି କେମିତି କ ମୁଁ ଆଉ ପଚାରିନି ଖାଲି ରହିବା ପାଇଁ ବୁଝା ବୁଝି କରିକି ଡକ୍ୟୁମେଣ୍ଟ ହେଗିରା ଖାଲି ଖାଲି ବୁଝିକି ଆସିଥିଲି।
ଓହୋ।
ଯିବାନି ଆଉ କଣ ସେଇଥିପାଇଁ ପଚାରନି ଡକ୍ୟୁମେଣ୍ଟ ହେଲାଠୁ
କଥା ଦେଇଚ ଡକ୍ୟୁମେଣ୍ଟ ହେଲା ପରେ ଯାଇଁ ହବ ଆଉ।
ହଁ।
ଆଉ କଣ ହାଲ ଚାଲ ଚାଲୁନ ଏବର୍ଷ ନୂଆ ବର୍ଷ ଗୋଟେ କୁଆଡେ ବୁଲିବାକୁ ଯିବା ବାହାରକୁ।
ହଁ। ନୂଆବର୍ଷକୁୁ ଅଛି ତ ନୂଆବର୍ଷ ଦେଖିବା ଆଉ, ଆଉ ତ ଅଛି ପୁଲାଇ ଦିନ ଆଉ ଚପଲ ପୁଣି ଛିଡି ଗଲାଣି ଅଠା ମାରିଥିଲି ତାକୁ। ସ ଖେଳ ସ ଖେଳିିକି ଚପଲ ଫପଲ ହବ ସବୁ ଛିଡି ଗଲାଣି।
ଆଉ ଜୋତା ବି ଜୋତା ପିନ୍ଧିକି ଯାଇକି ଖେଳିବ ନା ଆଉ, ଚ ଚପଲ ପିନ୍ଧି ଖେଳିଲା ବେଳକୁ ଝାଳ ହେଇ ଯାଉଥିବ ବୋଲି ସେ ଛିଡିଯିବ ଆଉ।
ହଁ। ଜୋତା ହଁ ଝାଳକୁ ଛିଡି ଯାଉଛି, କିଏ ଗାଁ ଦାଣ୍ଡେ କୁଆଡେ ବୁଲଥିବ ବୁଲଥିବ, ଚାରିଟା ହେଲେ ଖେଳିବାକୁ ପଡ଼ିଆକୁ ଯିବ।
ଜୋତାଟା ପିନ୍ଧିକି ଖେଳିବନି, ସେଥିପାଇଁ ଏମିତି ଚପଲ ଫପଲ ଝାଳକୁୁ ଚପଲ ଫପଲ ଛିଡିଯିବ। ହଉ।
କାଚ ବାଜିିକି ପଛପଟୁ ହେଲେ ଫେଡା ହେଇଯାଇଛି, ଆଁ କଣ କହିଲୁ?
ନା କ୍ରିକେଟ ଖେଳ ନା କଣ? କ୍ରିକେଟ ଖେଳୁଛ ନା କଣ?
ହଁ କ୍ରିକେଟ ଖେଳ।
ତାହେଲେ ଦି ଉପରବେଳା ହେଲେ, ଖେଳ ଟିକେ ହେଇଯାଉଛି ଆଉ।
ହଁ ଉପରବେଳା ହେଲେ ଖେଳ ଆମର, ଉପରବେଳା ଖେଳ ସକାଳ ହେଲେ ଦିନଯାକ ତାସ ଖେଳ।
ତାହେଲେ କାମ, କାମ ଧନ୍ଦା ନଥିଲେ ବି ଆଡେ ଗୋଟେ କାମ ହେଇଯାଉଛି ଆଉ।
ହୁଁ।
ଟାଇମ ଟା ପାସ୍ ହେଇଯାଉଥିବ ଆଉ।
ଟାଇମ୍ ଟା ଗୋଟେ ପାସ୍ ହେଇ ଯାଉଛି ଆଉ। ଆଉ ଯୋଉ ଏ ଯୋଉ କୁଞ୍ଚୁ କୁଞ୍ଚିଆ ଚୁଟି ହେଇ କାଳିଆ ହେଇ ଗୋଟେ ପିଲାଟେ ବୁଲୁ ଥିଲା ତମ ସାଥିରେ, ସେ କୁଆଡେ ଗଲା, ଆଜି ସକାଳୁ କାଇଁ ଫୋନ୍ ଫାନ କାଇଁ କରିନି ତ!
ହଁ ସିଏ ଯାଇଥିବ କୁଆ କି ଶୋଇଥିବ ବଧେ ଉଠିକି ଆସିବି। ପନ୍ଦ
ଫୋନ ତ ସି କରିବା କଥା କାଁ ସକାଳୁ ମୁ ଫୋନ କଲିିଣି ଯେ କାଇଁ ଉଠଉନି କୁହା କ ଲାଗୋଣି।
ଶୋଇ ପଡିଥ ଆ ଘରେ ସେ ଶୋଇ ବୁଝ ବେ ନହେଲେ ତ ସେ ଫୋନ ଫନ ଉଠେଇ କଥା
ମୋଟା ଟେ କାଳିଆ ହେଇକ ହେଲା।
ସିଏ ଏବେ ସିଏ ତ ଦଶସା ସେିଏ ଦଶଟା ସାଢେ ନଅଟା ନହେଲେ ତା ନିଦ ଭାଙ୍ଗିବନି।
ଆଉ ରାତି ଯା କଣ କରୁଛ ସବୁଦିନ ନେବ।
ରାତି ଯକ କଣ ଶୋଇବ। ଝିଅ ସାଙ୍ଗରେ କଥା ହେଇ ହେଇାଉଛ ତା ଦିନ ଯିବରେ ହଁ ଯିକେ ସାଙ୍ଗ ତ ତାଙ୍କର ଆ ଜ ସାରଲ ଦିନ ଯାଉଛିଉ
ଆଉ ତମେ କଣ ତାହଲି ଯ ଆଉ ଆଉ ଗାଁ ଆଡେ କୋଉନ କ ଆସିବ।
ଏା ଯିବା ବୋଲବମକୁ ଯିବା ତ ବୋଲବମ୍ ଯିବୁ ତ ଆ ସେପାଇଁ ଯିବୁ ଆମ ଗାଁ ପିଲା ସବୁ ବୋଲବମ୍ ସେଥି ପାଇଁ ଯିବୁ ହେରି ଆମ ଗାଁ ସାରା ପିଲାଙ୍କ ସାଙ୍ଗରେ ବୋଲବମ୍ ଯିବ ଏଥର ଯାଉଛୁ ଗୁପ୍ତେଶ୍ୱର
ହଁ ଯିବା ନା
ନାଇ ଆମେ ହଁ ଆମେ ଯିବୁ ହଁ ଗାଡି ଭଡା ଜଣକା ତିନି ହଜାର ନେଖେ ଦେବେ କୋଡିଏ ହବ ପିଲା ଯିବୁ ଆଉ
ଯିବା ତାହେଲେ ଆଉ ଦେଖିବା ମୁଁ ଗାଁକୁ ଗଲା ଠୁ କହିବି ଆଉ
ଉ ହଉ ଆସ ପଛକୁ ବୁଝି କହିବ ମତେ କିୁ ମନେ ପକେଇକି ଆମେ କଣ ଯିବୁ ନା ସେ ଆମେ ଯିବୁ ନା ଆମ ଜିନିଷର କିଣା ହବ ଗୋଟେ ତିନି ଚାରି ଦିନିଆ ପ୍ରୋଗ୍ରାମ ଅଛି ସେ ଚାରି ଦିନ ହେ ଗ୍ରାମକୁ ସେ ଆମର ଦିନ ସଦର କିଣା କିଣି ଭଲ ମନ୍ଦ ସବୁ ଅଛି ସେଥିପାଇଁ ଯଦି କହିବ ବୋଲେ ଆଗୁଆ କହିବ ଟିକେ ଆଉ
ହଁ ପ୍ରଥମ ପାଳି ରୁ କହିଦେଲେ ହବନି କି ନା
ନାଇ ତା ପୂର୍ବରୁ ଆମେ ଫାଷ୍ଟ ପା ଳି ହି ଯିବୁହେରି
ଫାଷ୍ଟ ପାଳି ଆଉ ପାଞ୍ଚ ସାତ ଦିନ ଥବ ମୁଁ ଜଣେଇବି ତାହେଲେ ଆଉ
ହଁ ମା ହାତଧଙ୍କ ଜଣେଇବ ଆଉ ଗୁପ୍ତେଶ୍ଵର ଯିବାର ଅଛି ତ କରାହ ଯିବୁ ଟିକେ ବୁଲାବୁଲି ହବ ପାଣି ଢାଳିକି ଟିକେ ଆସିବୁ ଆଉ
ହଉ ଯିବା ତାହେଲେ ଆଉ ତାହେଲେ ମୁଁ ଜଣେଇବି ପାଞ୍ଚ ସାତ ଦିନ
ହଁ ସେ ଟିକେ ବୁଲାବୁଲି କରିକି ଏଥିରେ ପାଣିଢାଳିକି ବୁଲାବୁଲି କରିକି ଆସିବୁ ଆଉ ହଁ
ପାନ୍ ଢ଼ା ଳିକିଆମେ ବୁଲାବୁଲି କରିବା ସେଥିପାଇଁ ଯିବୁରିକି ଆଉ
ଓ ଗୋଟେ ବୁଲାବୁଲି ଟିକେ ହେଇଯିବ ନାଇ କି
ଆଉ କଣ କରିବା ଟିକେ ବୁଲାବୁଲି କରିଦେଇ ଆସିବା କଥା ଆଉ
ହୁଁ
ହ
ଆଉ କଣ ଖାଇସାରିଲଣି
ନା ଆମର ତ ସକାଳୁ ଭାତ ଖିଆ ରୋଷେଇ ହଉଛି ଆମର ସକାଳୁ ଉଠିବ ମାନେ ରୋଷେଇ ହବ ଗରମ ଭାତ ଟିକେ ଖିଆହେବ ଡାଲି ମଜା ଫଜା ଟିକେ ହବ ଖିଆ ହେଇକି ଯିବୁ କାମକୁ ଆଉ ନ ଅଡାକୁ ଯାଇ କାମକୁ ଯାଉଛୁ ଏଇ ନ ନାଇଁ ରୋଷେଇ ବାସ ଚାଲିଛି ପିଲା ଖାଇଛନ୍ତି କରିବାକୁା ବା କରିକ ଆିବେ ଖାଇର କରିବୁ ତାପରେ ଯିବୁ କାମ କରିବୁ ଆଉ
ମୁଁ ତ ଉଠିକି ଝାଡା ଫାଡା ଯାଇକି ଆସିକି ବସିି ଗାଧେଇକି ଗାଧେଇକି ଆଜି ମୋର ଉପାସ ଶନିବାର
ଶନିବାର ତମେ ଉପାସ କରୁଛ କି?
ହଁ। ଶନିବାର ଉପାସ ହଉଛି ଗାଧେଇକି ଯାଉଛି ଏନା ମନ୍ଦିର ଯିବି ଦୀପ ଫିପ ଜାଳିକି ଯିବି ଟିକେ ଅଜା ଘର। ଗାଁ ଆଡେ ଶ୍ରାଦ୍ଧ ଗୋଟେ ଅଛି ଆ ମାମୁଁଙ୍କର ତ
ଓହୋ। ସାଧ ବଲେ କଣ ସେ ମରିଯାଇଚନ୍ତି ତାଙ୍କର ହ
ହୁଁ ହୁଁ ହୁଁ ତାଙ୍କର ଆଗରୁ ସେ ମଲେଣୀ ପନ୍ଦର ବର୍ଷ ଖଣ୍ଡେ ହବ ମରିଲେଣି ଯେ ତାଙ୍କର ସାଧ ଫାଦ କରାହେଇନଥିଲା ଆମ ଭାଇ ବାହା ହେଇ ନଥିଲା ତ ସେଏ ଭାଇ ଆଣି ଏଥର ଆସିବା ଆଗ ଛଞ୍ଚାଟେକୁ ଥିଲା ଏବେ ଏଥର ସାଧ ହବନି ବାକି ଫାଷ୍ଟ ଟାଇମ୍ ଆଉ।
ଆଉ ବାହାହେଲା ପରେ ଜଣେ ହେଇକି ସାଧ ଦେଇପାରିବ। ବାହା ବାହାହବା ପୂର୍ବରୁ ସାଧ ଦେଇପାରିବନି।
ନା ଘର ଲୋକ ଆଉ କିଏ ଯଦି ଦେବେ ସାଧ ଦେବେ ଯଦି ହବ। ନହେଲେ ନାଇଁ ଯଦି ଆଉ କିଏ ନଥିବେ ପିଲା ଛୁଆ ଯଦି ବାହା ହେଇ ନଥିବେ ଛଞ୍ଚା ଟେକିବ ବାହାହେଲା ପରେ ସାଧ। କରିବ।
ଏମିତି କଥା କିଏ ଜାଣିଛି ସେଟ? ମୁଁ ଥରେ ତ ଜଣା ନାହିଁ ଜାଣିନୁ ଆଉ।
ଓଁ ହୋ ମୁଁ ଲେଟ୍ ହେଲାଣି ମୁଁ ଯାଉଛି ଗାଧେଇକି ଯିବି ମନ୍ଦିରରେ ପୁଣି ଯିବି ଏତେଟା ଅଜା ଘର ଆ ରେ ରଖିଦଉଛି ହଁ।